ହଁ
ରଶ୍ମି ବାବୁ ନମସ୍କାର।
ନମସ୍କାର ଆଜ୍ଞା।
କେମିତି ଅଛନ୍ତି ଆଜ୍ଞା ଆଜ୍ଞା ମୁଁ ବହୁତ ଭଲ ଅଛି ଆଜ୍ଞା ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କ ସୁସ୍ଥ ଅବସ୍ଥା କେମିତି ଅଛି? ନା ଆଜ୍ଞା ସରିନି ଆଉପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି?
ସ୍ୱାସ୍ଥ୍ୟ ଭଲ ଅଛି ଆଜ୍ଞା ସାମାନ୍ୟ ଥଣ୍ଡା ହେଇଚି।
ଆଜ୍ଞା କିଛି ଆ ଔଷଧ ପତ୍ର ନେଲେ ନା ନାଇଁ?
ହଁ ଔଷଧ ପତ୍ର ତ ସେମିତି କିଛି ନେଇନାହିଁ କାହିଁକି ନା ଦେଖନ୍ତୁ ଏବେ ଯୋଉ ଗ୍ରୀଷ୍ମର ପ୍ରଭାବ ଆ ଦେହ ଗରମ ଅଛି ଆମେ ପାଣି ଥଣ୍ଡା ପାଣି ପିଇ ଦଉଚେ
ଆଜ୍ଞା।
ତାପରେ ବାୟୁମଣ୍ଡଳର ଧୂଳିକଣା ପ୍ରବେଶ କଲା ମାନେ ଥଣ୍ଡା ହେଇଯାଉଚି।
ଆଜ୍ଞା ଆଜ୍ଞା।
ଆଚ୍ଛା ଆପଣ ଯଦି କଣ ଉପଚାର ଜାଣିଚନ୍ତି ଥଣ୍ଡା ହେଲେ କଣ ଯଦି ବୈଦିକ ଘରୋଇ ଉପଚାର ଜାଣିଚନ୍ତି କୁହନ୍ତୁ ତ ଟିକେ। ମୁଁ ତାହା ଗ୍ରହଣ କରିବି।
ଆଜ୍ଞା ମୁଁ ମୁଖ୍ୟ ହେଲେ ପରିବାରରେ ମୋ ମୋ ଆ ଘର ଲୋକଙ୍କର ଦେହ ସୁସ୍ ସୁସ୍ଥ ରହିବ ସେମାନେ ସେଇ ଜିନିଷ ଟାକୁ ପ୍ରଥମ ପ୍ରାଧାନ୍ୟ ଦେଇଥାନ୍ତି।
ଆଜ୍ଞା।
ତ ଯେମିତି କିି ଥଣ୍ଡା ଫଣ୍ଡା ହେଲେ ମହୁ ହେଲା କି ଅଦା ହେଲା ସେ ସବୁ ମାନେ ତାକୁ ବାଟିକି ପିଇବାଟା ହେଲା କି ତୁଳସୀ ପତ୍ର ହେଲା ମହୁ ତୁଳସୀ ପତ୍ର ହେଲା କିମ୍ବା କାଶ ଯଦି ହଉଛି ତାହେଲେ ଅଦା ଟିକେ ଅ ପାଟିରେ ଜାକିକି ରଖିଲି ସେଇଟା ହେଲା ତାପରେ ଥଣ୍ଡା ହେଲେ ପାଦରେ ସୋରିଷ ତେଲ ଏବଂ ରସୁଣ ଘଷିକି ଲଗେଇବା ପାଇଁ କୁହନ୍ତି। ଓ।
ବଢିଆ ବଢିଆ ବଢିଆ ଆପଣ କହିଲେ ତାହେଲେ ଆପଣ କହିବା ପାଇଁ ଚାହୁଁଛନ୍ତି ଯେ ଆମେ ଥଣ୍ଡା ହେଲେ ଯୋଉ କାଢା ପ୍ରସ୍ ତୁତ୍ କରୁଛୁ ଯେ ତେଜପତ୍ର ଗୋଲମରିଚ ଅଦା ଆଉ ଡାଲଚିନି ଲବଙ୍ଗ ଗୁଜୁରାତି ଇତ୍ୟାଦି ସବୁ ପକେଇକିରି ତାକୁ ଆମେ କାଢା କରିକି ପିଇ ପାରିବା। ନଚେତ୍ ଆପଣ କହୁଛନ୍ତି ଯେ ସୋରିଷ ତେଲ ରସୁଣ ଫୁଟେଇକି ପାଦ ତଳେଦବା ନାଇଁ କି ଆଜ୍ଞା?
ଆଜ୍ଞା ସେଗୁଡାକ ଘରୋଇ ଉପଚାର କରିବା ଦ୍ଵାରା ମଧ୍ୟ ଆଜ୍ଞା ଭଲ ବାହାର ଔଷଧ ଖାଇବା ଅପେକ୍ଷା ଏ ଯୋଉ ଏଲପଥି ଏସବୁ ଖାଇବା ଅପେକ୍ଷା ଘରୋଇ ଉପଚାର ଯଦି କରିବା ବହୁତ ଭଲ ରହିବ ଆଇ
ବହୁତ ସୁନ୍ଦର କଥାଟି ଆପଣ କହିଲେ ଏହା ସହିତ ଆମେ ଟିକେ ଗାଧୁଆ ଫାଧୁଆରେ ଯତ୍ନନେବା ଶରୀରର ଅତ୍ୟଧିକ ଉ ତପ୍ତ ଥିଲେ ଥଣ୍ଡା ପାଣି ପିଇବା ନାହିଁ
ଆଜ୍ଞା ଆଉ ଗୋଟେ ଜିନିଷ ଆମେ ଏବେ ବାହାରକୁ ଯାଉଛେ ଝାଳନାଳ ହେଇକି ଆସୁଛେ ଆମେ କଣ ଭାବୁଚେ ଆମକୁ ବହୁତ ଶୋଷ ଲାଗିଲା ପ ପଟସା ଆମେ ପାଣି ପିଇ ଦଉଚୁ। ଆମେ ସେଇଟା ଯୋଉ ଟିକେ ଫ୍ୟାନ୍ ତଳେ ବସିବା କିଛି ସମୟ ଆମର ଯୋଉ ଦେହର ଯୋଉ ଝାଳଟା ଟିକେ ଅଂଶଟା ଶୁଖିଗଲା ପରେ ଆମେ ଯଦି ପାଣି ପିଇବା ତାହେଲେ ମଧ୍ୟ ଭଲ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ଆଉ ଦେହ ଅତ୍ୟଧିକ ଥଣ୍ଡା ହେଇଗଲେ ମୁଣ୍ଡ ବିନ୍ଧେ
ଆଜ୍ଞା।
ନାଇଁକି ଆଜ୍ଞା ମୁଣ୍ଡ ବିନ୍ଧିବ ନାକରୁ ପାଣି ଆସିବ ଛିଙ୍କ ଆସିବ କାଶ ହବ କଫ ଜମିବ ଥଣ୍ଡା ବି ସାମାନ୍ୟ ରୋଗ ନୁହେଁ ଥଣ୍ଡା ବେଳେ ବେଳେ ସଂକ୍ରମଣ ହେଇକିରି ଗଳା ଫୁଲା ରୋଗ ହେଇ ଯାଏ ଈସନଫୁଲିଆ ହେଇଯାଏ ନାଇ କିି ଆଜ୍ଞା?
ଆଜ୍ଞା ଆଜ୍ଞା ନିଶ୍ଚୟ ଆଜ୍ଞା ବହୁତ ଜିନିଷ ଗୋଟେ ଛୋଟ ଥଣ୍ଡାରୁ ବହୁତ ଜିନିଷକୁ ସେ ବ୍ୟାପି ଯାଇଥାଏ ହୁଁ।
ନିଶ୍ଚିତ ଆମକୁ ସତର୍କ ରହିବା ପାଇଁ ପଡିବ ଆଉ କେତେଟା ଘରୋଇ ଉପଚାର ବିଷୟରେ କଥା ହବା ଆଜ୍ଞା ଯେମିତି ପେଟ ବଥା ହେଲେ ଆମେ ପାଚିଲା ବେଲକୁ ପଣା କରି ପିଇପାରିବା କିମ୍ବା ବେଲପତ୍ର ଖାଇପାରିବା ନାଇଁକି ଆଜ୍ଞା?
ଆଜ୍ଞା ଆ ଆଜିକାଲି ଆଜ୍ଞା ବେ ବେଲ ମଧ୍ୟ ମିଳିବା ବହୁତ କଷ୍ଟ ଆଗ କାଳରେ ଘରେ ଘରେ ବେଲ ଗଛ ଥିଲା ଏ ସବୁ ଥିଲା ବେଲ ଗଛ ଥିଲେ ଉଁ ଭଲ ମଧ୍ୟ କିନ୍ତୁ, ଏବେ ବେ-ବେଲ ମିଳିବା ବହୁତ କଷ୍ଟ ଆଜ୍ଞା। ଆପଣ ଏବେ ତ ବେଲ ଅନଲାଇନ୍ ରେ ମିଳୁଚି।
ହଁ ପରା ଆଜ୍ଞା ଯୁଗ କୋଉଠି ପହଞ୍ଚିଲାଣି ଦେଖନ୍ତୁ। ମାନେ ଘର ମାନେ ପ୍ରକୃତିଠୁ ଦୂରେଇ ଯିବା ଦ୍ଵାରା ଆମର କେତେ ଅସୁବିଧା ହଉଛି। ଗଛଲତା ନାହିଁ ହଁ କି ନାହିଁ? ଆଗ କାଳରେ ଲୋକମାନେ ବିଶେଷ କରି ଆୟୁର୍ବେଦିକ ଜିନିଷ ଗଛର ଡାଳ ପତ୍ର ଫଲ ଫୁଲ, ଫଳ, ମୂଳ ଖାଇକିରି ଆଜ୍ଞା ଭଲ ହେଇଯାଉଥିଲେ ହଁ କି ନାହିଁ କୁହନ୍ତୁ?
ଆଉ ଆଗ କାଳର ଲୋ କ ଏଇ ମେଡିସିନ୍ ନେଲା ଔଷଧ ହେଲା ଏସବୁ ଉପରେ କିଛି ନଲେଜ୍ ନଥିଲା। ଯାହା ତାଙ୍କର ଜଡିବୁଟି ଉପରେ ହେଲା ଘରୋଇ ଉପଚାର ହେଲା, ଆୟୁର୍ବେଦିକ ଉପରେ ହେଲା ସେଇ ସବୁ ଉପରେ ନଲେଜ୍ ଥିଲା ଏବଂ ସେ ତାକୁ କରେ ସେ ତାକୁ ଗ୍ରହଣ କରିକି ହିଁ ଲୋକମାନେ ସବୁ ସୁସ୍ଥ ହଉଥିଲେ।
ଯେମିତି ବିଭିନ୍ନ କାଠିରେ ଦାନ୍ତ ଘଷୁଥିଲେ ନାଇଁ କିି ଆଜ୍ଞା?
ଆଜ୍ଞା, ଆଚ୍ଛା ଆପଣ କୋଉ କୋଉ କାଠିରେ ଦାନ୍ତ ଘଷିଚନ୍ତି?
ଆ, ମୁଁ ଆଜ୍ଞା ଏ ଲିମ୍ବ, କରଞ୍ଜ, ଶାଳ ବଉଳ ବୁଝିଲେ ନା ଆଉ ବେନ୍ଦିରି ବୋଲି କୁହନ୍ତି ଆଉ, ଆପଣ?
ମୁଁ ଲିମ୍ବ ଘଷିଛି ଆଜ୍ଞା ଜାମୁକୋଳି ଗଛ ଘଷିଚି। ତାପରେ ବରକୋଳି ପ- ଗଛର।
ବଢିଆ ଆଜ୍ଞା।
ଏସବୁ ଆଜ୍ଞା ଘଷିଛି। ମୋର ଯୋଉ ବଡ଼ ବଡବାପା ଥିଲେ ଆଜ୍ଞା
ଆଜ୍ଞା।
ମୋର ଗୋଟେ ସରି ମଝିଆ ବଡ଼ବାପା ଥିଲେ ସେ ପ୍ରାୟ ତ ବ୍ରଶ୍ କେବେ ମାନେ ଦି ବର୍ଷ ହବ ତାଙ୍କର ଦେହାନ୍ତ ହେଇଯାଇଚି। ସେ ବ- ଆ ସେ ବି ବ୍ରସ୍ କିମ୍ବା ଏସବୁ ଜୀବଛେଲା କେବେ ବି ବ୍ୟବହାର କରିନାହାନ୍ତି। ସେ ବଞ୍ଚିଥିବା ଯାଏ ସବୁବେଳେ ସେଇ ଦାନ୍ତ କାଠିରେ ହି ଦାନ୍ତ ଘଷୁଥିଲେ। ତାଙ୍କ ଦାତ ସବୁବେଳେ ସଫା ଚକଚକ କରୁଥାଏ କୌଣସି ପାଟିରୁ କିଛି ନାହିଁ, ବହୁତ ଭଲ ସରୁ ଓ ସୁସ୍ଥ ଥିଲେ।
ନିଶ୍ଚିତ ନିଶ୍ଚିତ ଆଉ ଆପଣ ଯୋଉ ଗୋଟେ ବଢିଆ କଥା କହିଲେ ଜାମୁକୋଳି କଥା।
ଆଜ୍ଞା।
ଏବେ ଯୋଉ ଘରେ ଘରେ ଡାଇବେଟିସ୍ ବୁଝିଲେ ନା। ବହୁମୂତ୍ର ରୋଗ ହଉଛି ଯଦି ଜାମୁକୋଳି ଲୋକ ନିୟମିତ ଖାଇବେ ତାହାଲେ ଏ ରୋଗ ଆଦୌ ହବନି ଆଜ୍ଞା।
ଓହୋ, ଜାମୁକୋଳି ଖାଇବା ଦ୍ଵାରା ଆଜ୍ଞା।
ଜାମୁକୋଳି ଖାଇବା ଦ୍ଵାରା। ସେଇଥିପାଇଁ କିଛି ଲୋକ ଦେଖିବେ ଜାମୁକୋଳି ମଞ୍ଜିକୁ ନ କରିବିି ଖାଆନ୍ତି।
ଓହୋ। ନାଁ ଆଜ୍ଞା ମୁଁ ଏଇଟା ଜାଣିନଥିଲି ଆପଣଙ୍କ ଠାରୁ ଜାଣିଆକୁ ପାଇଲି। ଆଚ୍ଛା ଜାମୁକୋଳି ମାନେ ଆପଣ କଣ କହୁଛନ୍ତି? ଯୋଉ ଅ, ଟିକେ ଆଉ ଲାଲ କଲର୍ ର ହେଇଥାଏ ଆଉ ବ୍ଲାକ୍ କଲର୍ ର ଯୋଉ ଛୋଟ ଛୋଟ ପଳସ
ହଁ, ହଁ, ହଁଁ ବ୍ଲାକବେରୀ ଯାହାକୁ କହୁଛେ ଆମେ। ଜାମୁକୋଳି ଆଜ୍ଞା ଆଜ୍ଞା।
ଆଜ୍ଞା।
ପେନ୍ଥା ପେନ୍ଥା ହେଇକି ଫଳେ।
ଆଜ୍ଞା ଆଜ୍ଞା ହଁ। ତାକୁ ଟିକେ ଲୁଣ ଫୁଣ ଦେଇକି ଆଜ୍ଞା ଖାଆନ୍ତି ଲୋକ ଧୋଇକି ଲୁଣ ଫୁଣ। ବହୁତ ବଢ଼ିଆ ଲାଗେ ଏ ଆଜ୍ଞା ମୁଁ ସେଇ କେମିତି ଏଇବର୍ଷ କେନ୍ତି ସେଇ ଫଳ ଟା ମୁଁ ମାନେ କୋଉଠି ପାଇଲିନି ଆଜ୍ଞା।
ଆଜ୍ଞା।
ମୁଁ ଯେତେବେଳେ ଗୋଟେ ଜାଗାରେ ଜବ କରୁଥିଲି ଏବେ ଯୋଉଠି ଜବ କରି ତା ପୂର୍ବରୁ ଯୋଉଠି ଜବ କରୁଥିଲେ ଆଜ୍ଞା ସେଇ ଅଫିସରେ ସେଇ ଗଛଟା ଥିଲା ଆଜ୍ଞା ବହୁତ ଏମତି ଝଡ ତୋ ଫାନ ନେଲେ ପଡେ ଆଜ୍ଞା କିଛି ଭଲଭଲ ଲୋକମାନେ ଗୋଟେ କିଏ ରଖିଥାନ୍ତି ତାକୁ। କିନ୍ତୁ ଏବର୍ଷ ମୁଁ ଏଇ ଜାମୁକୋଳି ଜିନିଷଟା ମୁଁ ପାଇଲିନି କୋଉଠି ଏଵେ।
ନାଇଁ ଏଟା ଯେହେତୁ ଆଜ୍ଞା ଋତୁକାଳୀନ ଫଳ ୟାକୁ ଆମେ ନିହାତି ଖାଇବା ଦରକାର। ଆପଣଙ୍କର ତ ଅଙ୍ଗୁର, ସେଓ, କମଳା ବର୍ଷ ସାରା ମିଳୁଛି।
ଆଜ୍ଞା।
କିନ୍ତୁ ଜାମୁ ହେଲା ଇଏ ଗୋଟେ ଋତୁକାଳୀନ ଫଳ।
ଆଜ୍ଞା।
ୟାକୁ ଖାଇବା ନିହାତି ଦରକାର ଆଉ--ୟାକୁ ଖାଇଲେ ଆଜ୍ଞା ନିହାତି ଭାବରେ ଏଇ ଯୋଉ ଡାଇବେଟିସ ରୋଗକୁ କଣ୍ଟ୍ରୋଲ କରାଯାଇ ପାରିବ। ତାର ସେ ପାୱାର ଅଛି ତାର ସେ କ୍ଷମତା ଅଛି।
ନିଶ୍ଚୟ ଆଜ୍ଞା ନେଷ୍ଟ ଟାଇମ ମୁଁ ଏଟା ନିଶ୍ଚୟ ଗ୍ରହଣ କରିବି।
ଆମେ ବିଭିନ୍ନ ପ୍ରକାର ଫଳମୂଳ ନ ଖାଇବାରୁ ଏଇ ସବୁ ରୋଗ ହେଲାନା ଆଜ୍ଞା ଆଉ। ଲୋକ ଆଗରେ ପିତାଳୁ ଖାଉଥିଲେ ହଁ କି ନାଇ କୁହନ୍ତୁ ଭୁଇଁନିମ୍ବ ଖାଉଥିଲେ ବୁଝିଲେ ନା ନାଇଁ ହେଲା। ବିଭିନ୍ନ ପ୍ରକାର କନ୍ଦା ସଂଗ୍ରହ କରି ଖାଉଥିଲେ ବିଭିନ୍ନ ପ୍ରକାର ଶାଗ ସଂଗ୍ରହ କରି ଖାଉଥିଲେ। କିନ୍ତୁ ଏସବୁ ଦୂରେଇ ଯିବାରୁ ବର୍ତ୍ତମାନ ତୈଳାକ୍ତ ଖାଦ୍ୟ, ବିଷାକ୍ତ ଖାଦ୍ୟ ବୁଝିଲେ ନା।
ଆଜ୍ଞା।
ଆଉ ଏଇ ସବୁ ଖାଇବା ଦ୍ଵାରା ଆମେ ରୋଗାଗ୍ରସ୍ତ ହେଉ। ଆଉ ଗୋଟେ ବଢିଆ କଥା ଆଜ୍ଞା ମନେ ରଖିବା। ଯେ ଆ ଧରନ୍ତୁ ଚର୍ମରୋଗ ହଉଥିବ ଦେହରେ କାହାର ଯଦି ଚର୍ମ ରୋଗ ହଉଥିବ ତାହେଲେ ଆମେ ଲିମ୍ବ ତେଲ ବା କରଞ୍ଜ ତେଲକୁ ବ୍ୟବହାର କରିବ
ଆଜ୍ଞା ମୁଁ ଗୋଟେ ଆପଣ ଭୁଇଁନିମ୍ବ କହିଲେ ଗୋଟେ ଭଲ କଥା କହୁଛି ଆଜ୍ଞା ମୁଁ ଭୂଇଁନିମ୍ବ ଆଜ୍ଞା ଛୋଟ ବେଳକୁ ଖାଉଛି ଆଜ୍ଞା ମୋ ଘରେ ମାଆ ମୋତେ ମୋ ମତେ ବାଟିକି ଛୋଟ ବେଳୁ ଦିଏ ଯେତେ ପିତା ହଉ ଯାହା ହଉ ମମି ପୁରା ଜବରଦସ୍ତି ଆମକୁ ଭୁଇଁଲିମ୍ ଖାଇବାକୁ ଦବ ଭୁଇଁଲିମ୍ ଖାଇବା ଦ୍ଵାରା କଣ ହୁ ନା ଚର୍ମ ରୋଗ ହୁଏନି ଏକରେ ରକ୍ତ ସଫା ରୁହେ ଦୁଇରେ ଡାଇବେଟିସ ହେଲା ଏଇ ସବୁ ଥଣ୍ଡା ଫଣ୍ଡା ଜ୍ଵର ଏ ସବୁ ଜିନିଷ ରୁ ବି ଦୂରେଇକି ରଖିଥାଏ
କେତେ ଦିନରେ ଥରେ ଖାଉଛନ୍ତି
ସପ୍ତାହକୁ ଥରେ ଆଜ୍ଞା
କଣ ଖାଆନ୍ତି
ମାନେ ଗଛର ପତ୍ର ନା ବକଳ ନା କଣ।
ଯୋଉ ବୋଧେ ଉ ପତ୍ର ବୋଧେ ବାଟିକି ଦିଅନ୍ତି ବୋଧେ। ହଁ ହଁ ବାଟିକି ତାକୁ ଯୋଉ ରସଟା ବାହାରେ ଆଜ୍ଞା।
ହଁ ହଁ ହଁ।
ରସଟାକୁ ଆମେ ଗ୍ରହଣ କରିଥାଉ।
ବଢିଆ ବଢିଆ ଆଉ ଗୋଟେ ଆଜ୍ଞା। ଯଦି ଦେଶୀ ହଳଦୀ ଘରେ ଚାଷ ହେଇଥିବା ହଳଦୀ ବା ଦେଶୀ ହଳଦୀକୁ ଯଦି ଗୁଣ୍ଡ କରି। ଆମେ ଦେହରେ ମାଖିବା ଆଜ୍ଞା ଚର୍ମ ରୋଗ ହବନି ଏଇଟା ଗୋଟେ ଭଲ ମେଡିସିନ। ଏବଂ ଯଦି ସେଇ ହଳଦୀ ଗୁଣ୍ଡ ଚାମଚେ ପାଣିରେ ପକେଇକି ପିଇବା। ତାହେଲେ ଆମ ଦେହରେ ଥିବା ଅନେକ କ୍ଷତିକାରକ ଜୀବାଣୁ ମଧ୍ୟ ମରିଯିବେ।
ଆଜ୍ଞା।
ସେଇଭଳି ଆଜ୍ଞା ଅଁଳା ହରିଡା ବାହାଡା ଯୋଉ ତ୍ରିଫଳା।
ଆଜ୍ଞା।
ଏ ତ୍ରିଫଳା ଚୂର୍ଣ୍ଣ ବି ଶରୀର ପାଇଁ ବହୁତ ଉପକାରୀ ଆଜ୍ଞା।
ଆଉ ଗୋଟେ ଜିନିଷ ଆଜ୍ଞା ମୁଁ ଜାଣିବାକୁ ଚାହୁଁଛି। ଅ ବର୍ତ୍ତମାନ ତ ଆପଣ ଦେଖିଥିବେ ଆଜ୍ଞା ଯୁବପିଢ଼ି ମାନଙ୍କର କମ ବୟସରୁୁ ମଧ୍ୟ ହେଲା। କିମ୍ବା ସମସ୍ତଙ୍କର ଏଇଟା ଗୋଟେ ମୁଖ୍ୟ ରୋଗ ଆ ବହୁତ ମାନେ। ଅ ଅସୁବିଧା ମଧ୍ୟ ହଉଛି। ଚୁଟି ଝଡିବା ଆଜ୍ଞା ମୁଣ୍ଡରେ ଯୋଉ ଚୁଟି ଝଡୁଛି। କମ ବୟସରେ ମଧ୍ୟ ଯଏ ତ ୟାର କିଛି ଉପଚାର ଅଛି ଆଜ୍ଞା ଆମେ ମାନେ ଘରୋଇ ଉପଚାର କିଛି କରିପାରିବା କି।
ଶୁଣନ୍ତୁ ଆଜ୍ଞା ପ୍ରଥମ କଥା ହେଲା। ଯଦି ପେଟ ସବୁବେଳେ ଗରମ ରହିବ। ତାହେଲେ ଦାନ୍ତ ଆଉ ଚୁଟି ଉପରେ ତାର ପ୍ରଭାବ ପଡ଼େ। ଏଣୁ ଆମେ ପେଟକୁ ଥଣ୍ଡା ରଖିବା ଏକ ଦ୍ଵିତୀୟ କଥା ଥା ଆଜ୍ଞା ମାନେ ଅତି ଧୁଆଁ। ସମୟ ଧୂଳିଯୁକ୍ତ ପରିବେଶକୁ ଗଲାବେଳେ ମୁଣ୍ଡକୁ ଆମେ ଢାଙ୍କିକିରି ଯିବା।
ଆଜ୍ଞା।
ତିନି ତ ଅତ୍ୟଧିକ କୌଣସି ରୋଗ ପାଇଁ ଅତ୍ୟଧିକ ଔଷଧ ସେବନ କରିବା ନାହିଁ। ଯେତିକି ଆବଶ୍ୟକ ସେତିକି କରିବା ବା ଅତ୍ୟଧିକ ବଜାରରେ ମିଳୁଥିବା ରାସାୟନିକ। ସାବୁନ ସାମ୍ପୁ ମୁଣ୍ଡରେ ବ୍ୟବହାର କରିବା ନାହିଁ।
ନାହିଁ।
ତାପରେ ବି ଯଦି ଚୁଟି ଝରିଲା ତାହେଲେ ଆଜ୍ଞା ମନ୍ଦାର ଫୁଲ। ଆଉ ମନ୍ଦାର ଗଛର ପତ୍ର। ୟାକୁ ବାଟିକି ଏକତ୍ର ବହଳିଆ ବହଳିଆ ଥିବ ଲେପ ଦେବା ମୁଣ୍ଡରେ। ତାପରେ କିଛି ସମୟ ପରେ।
ମନ୍ଦାର ଗଛର ପତ୍ର ଏବଂ ମନ୍ଦାର ଗଛର ଫୁଲକୁ।
ଫୁଲ ଫୁଲ। ସିଏ ଆଜ୍ଞା ସାମ୍ପୁ ଭଳିଆ କାମ କରିବ।
ତାକୁ ବାଟି ଦେଇକିନା ମୁଣ୍ଡରେ ଲଗେଇବା କଥା।
ବାସ୍ ମୁଣ୍ଡରେ ଲଗେଇକି ଧୋଇଦେବେ ସାମ୍ପୁ ଯେମିତି ଲଗେଇଲା ପରେ ଚୁଟି। ପୁରା ଭିଣି ହେଇଯାଏ ଶୁଖିଲା ଶୁଖିଲା ଲାଗେ ଆପଣଙ୍କୁ ଅବିକଳ ସେଇଭଳିଆ ଲାଗିବ। ଏଇଟା ଗୋଟେ ଭଲ।
ଆଉ କ ଓନ୍ଲି ମନ୍ଦାର ଗଛର ଫୁଲ ମନ୍ଦାର ଗଛର ପତ୍ର ତା ଛଡା ଆମେ। କିଛି ଆଉ ବ୍ୟବହାର କରିବାନି ସେଥିରେ।
ନାଇଁ ସେଥିରେ ଆଉ କିଛି ମିଶିବା ପାଇଁ ପଡିବନି।
ଆଜ୍ଞା ତାକୁ ଗ୍ରାଇଣ୍ଡିଙ୍ଗ କରିକିନା ନା ଗ୍ରାଇଣ୍ଡ କରିକିନା କଲେ ଭଲ ନା ଯୋଉ ସିଲରେ ବାଟି
ନାଇଁ ଯୋଉଟା ଯୋଉଟା ଆମ ପାଖରେ ସମ୍ଭବ ହଉଛି କଲେ ହବ ଆଜ୍ଞା। ଯୋଉଟା ସମ୍ଭବ ହଉଛି ବହଳିଆ ବହଳିଆ ଥିବ ଲଗେଇ ଦେଇକିରି କିଛି ସମୟ ପରେ ଆମେ ଗଧକୁ ପଡିବା।
ହ ପାଞ୍ଚ ଦଶ ମିନିଟ୍ ତାକୁ ଲଗେଇ ଦେଇେଇକି ଛାଡିବା। ନା ଏମିତି ଲଗେଇ ସାରିଲା ପରେ
ନାଇଁ ନାଇଁ ପାଞ୍ଚ ଦଶ ମିନିଟ୍ ଛାଡିବା ଆଜ୍ଞା ଯେହେତୁ ରସ ଟା ଟିକେ ଚୁଟିର ମୂଳକୁ ଯିବ ହଁ। ଯାହା ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ବହୁତ। କିଛି ଶିଖିବାକୁ ମିଳିଲା ଆଜ୍ଞା ଗୋଟେ ଜରୁରୀ ଫୋନ ଆସୁଛି ଟିକେ ରଖିପାରିବି।
ଆଜ୍ଞା ନିଶ୍ଚୟ ନିଶ୍ଚୟ ଆଜ୍ଞା।